କଁ କରୁଥୁଲ?
ଜୟ ଜଗନ୍ନାଥ୍।
ଆଜ୍ଞା ଜୟ ଜଗନ୍ନାଥ୍। ଆଉ କଁ କିଛି କାର୍ଯ୍ୟ ବ୍ୟସ୍ତ ଥିଲା କି?
ନାଇଁ ନାଇଁ ଆମେ ମଧ୍ୟାହ୍ନ ଭୋଜନ କରିସାରି ଟିକେ ଆଇଲୁ ସୟନ କରିବାକୁ ଆଉ।
ଆଚ୍ଛା ଆଚ୍ଛା ଆପଣଙ୍କର ମଧ୍ୟାହ୍ନ ଭୋଜନରେ କଣ ସବୁ ଖାଇବ ହୁଏ।
ମଧ୍ୟାହ୍ନ ଭୋଜନ ରେ ଆଜି ହେଇ ଇକ୍
ଆଚ୍ଛା।
ସେ ଘରେ
ଆପଣଙ୍କର ବାର୍ତ୍ତା ଟି ଭଲ୍
ଆଉ ଭଜା ହେଇଥିଲା ଆଉ ନା ମଳିମାଳି ଆଉ
ଆଚ୍ଛା ଆଚ୍ଛା ଆପଣ ଯୋଉ କହିଲେ ଖାଦ୍ୟ ପଦାର୍ଥ ଗୁଡ଼ିକ ତାର ଆପଣ ପ୍ରସ୍ତୁତ ପ୍ରଣାଳୀ ଜାଣିଛ ଛନ୍ତି କି?
ହଁ ହଁ।
ଆଜ୍ଞା ଟିକେ ଆମକୁ ଯଦି ଜଣାଇବା ଆମେ ଅତ୍ୟନ୍ତ ଖୁସି ଅନୁଭବ କରିବୁ ଆପଣଙ୍କ ଉପରେ ଚି ଚିର ଋଣୀ ହବୁ ଆପଣଙ୍କ ପାଖରେ କୃତଜ୍ଞତା ଜ ଜଣେଇବୁ ଆପଣଙ୍କୁ ବୋହୁ କୁହନ୍ତୁ ଟିକେ ବାର୍ତ୍ତାଳାପ କରନ୍ତୁ ସେଇ ବିଷୟରେ। ଆଜ୍ଞା।
ଆମର ଯୋଉା ସେଟା ହୁଏ। କରି ଆଉ ପରିବା କଟାକଟି କେବେ ହବ କଟାକଟି ହେଇକିରି ହବ ସେ ତେଲରେ ଟିକେ ସନ୍ତୁଳା ହବ ହଁ ଟିକେ ତେଲ ରେ ସନ୍ତୁଳା ହବ ଖାଇକି ଯିବ
ଆଜ୍ଞା।
ଆଉ ପିଆଜ ରସୁଣ ଅଦା ଜିରା
ଆଜ୍ଞା ବହୁତ ବଢିଆ ଅତି ସୁନ୍ଦର ଅତି ଉତ୍ତମ
ପାଣି ଦବ ପାଣି ଦବ
ଆଜ୍ଞା।
ହ
ଯାହା ହଉ ସତରେ ଆମ ଓଡ଼ିଆ ଖାଇବା ନା ବହୁତ ମାନେ ନିଆରା ଆମ ଓଡ଼ିଆ ଖାଇବା ସାଙ୍ଗରେ କୌଣସି ମାନେ ଖାଇବାଟା ଲାଗିବନି ଯାହାବି ଆମେ କରିଦଉ ତା ଥିରେ ମାନେ ପୁରା ନିଆରା ସ୍ଵାଦ ଥାଏ ନାଇଁ କି? ଆଚ୍ଛା ଆଉ
ସୁବୁଚି
ଆଜ୍ଞା କୁହନ୍ତୁ। ହଁ କୁହନ୍ତୁ କୁହନ୍ତୁ ଶୁଭୁଚି କୁହନ୍ତୁ।
ହଁ ଶୁଭୁଚି ମୁଁ କହିଲି ଶୁଭୁନି ବୋଧେ। ତ ହରଡ଼ ଡାଲି ଆଉ ଯାଇ ତ ବସେଇ ଦେଇକି ତା ଦେହରେ ଦି ଲୁଣ ହଲଦୀ ପକେଇ ଦେଲେ ସ ସିଜିଗଲା ପରେ ହେଇ ପିଆଜ ଛୁଙ୍କ ଭେରସୁଙ୍ଗା ପତ୍ର ପକେଇ ଛୁଙ୍କ ସେ ଡାଲି
ଆଜ୍ଞା ଆଜ୍ଞା ଆଉ ପଞ୍ଚୁ ଫୁଟଣ କିମ୍ବା ଜିରା କିମ୍ବା ଶୁଖିଲା ଲଙ୍କା ତା ଦେହରେ ପଡ଼େନି?
ହଁ ସେଇ ଫୁଟଣ ସବୁଠୁ ଆଉ ଭେଣ୍ଡି ଆଳୁ ଭଜା ହେଇଥିଲା ଭେଣ୍ଡି ଆଳୁ କାଟି ଦେଇକି ସେଠୁ ସେଇ ଫୁଟଣ, ଲଙ୍କା
ଭେଣ୍ଡି ଟାକୁ ଧୋଇଥିବେ କାହିଁକି ନା ଭେଣ୍ଡିର ଲାଳ ଅଂଶ ଅଛି ନା ଆଗ ଭେଣ୍ଡି କିି ଧୋଇକି କାଟିଥିବେ ମୁଁ ଠିକ
ହଁ ସେ ଧୁଆ ହଁ ସେ ଧୁଆ ହେଇ ସେଇଠୁ କଟା ହେଲା କଟା ହେଇ ସୋଉଟୁ ତେଲ, ଫୁଟଣ, ଲଙ୍କା ସ ପିଆଜ ପକା ହେଇକି ଟା ଉପରେ ପରିବା ପକା ହେଇ ଭଜା ଆଉ ଘୋଡାଇ ଘୋଡ଼େଇ ଭଜା ହେଲା ଆଉ ଆଉ ତାପରେ ଆଉ କଣ ଖାଇଲୁ କାକେଜି ଲେମ୍ବୁ ମଳି ମାଳିକି ଖାଇଲୁ ଆଉ।
ଆଚ୍ଛା ମୁଁ ଆପଣଙ୍କୁ ଆଜି ଗୋଟେ ବିଷୟରେ ପଚାରିବି ମୋ ମନକୁ ବହୁତ ଥର ଏ ପ୍ରଶ୍ନଟି ଉଙ୍କି ମାରୁଛି ମୋ ମନରେ ଆଉ ଆପଣଙ୍କ ସହି ତ ମୁଁ ସେଇ ବିଷୟରେ ଆଲୋଚନା କରିବି ଆ ଆପଣ ମାନେ କୋଉଟାକୁ ଠିକ ଭାବନ୍ତି ଆମର ଯୋଉଗୁଡା ଅଛି ଓଡିଆ ସଂସ୍କୃତି ପରା ଗୋଟେ ବୋହୂ ମାନେ ଶାଢ଼ୀ ପିନ୍ଧିକି ମୁଣ୍ଡରେ ହାତେ ଓଢ଼ଣା ଦେଇକି ମାନେ ଯଦି ସମସ୍ତଙ୍କ କ ଦେଇ ସାରିଲା ପରେ ବି ମାନେ ତା ମନ ଭିତରେ କାହା ପ୍ରତି ସ୍ନେହ ମମତା ନଥାଏ ସେ କାହାକୁ ଖାଇବାରେ ଆପଣ କଉଥରେ ବି ଶାନ୍ତି କରେନି ମାନେ ବୋହୂଟି ସେଇଟା ସେଇ ବୋହୂଠି ଆମର ସଂସ୍କାରୀ ଉଚିତ ସଂସ୍କାରୀ ବୋହୂ ହେଇଥାଏ। ନା ଯୋଉ ବୋହୂଟି ମୁଣ୍ଡରେ ଲୁଗା ନ ଦେଇ ବରଙ୍ଗ ଆମ ର ଦେହ ଘୋଡେଇଲା ଭଳିଆ ପିନ୍ଧିଥାଏ ଅବଶ୍ୟ ବସ୍ତ୍ର ଗୁଡିକ, ପୋଷାକ ଗୁଡିକ କିନ୍ତୁ ସମସ୍ତଙ୍କର ମନ କଥା ବୁଝିପାରେ, ଖାଇବାକୁ ଦିଏ ତାଙ୍କ ମନ ପେଟ ଜାଣିକି ଭଲ ଖାଦ୍ୟ ଦିଏ ।ସମସ୍ତଙ୍କ ଦୁଃଖରେ ଦୁଃଖୀ ହୁଏ।ସମସ୍ତଙ୍କ ସୁଖରେ ସୁଖୀ ହୁଏ ।ମାନେ ସେଇ ବୋହୂଟି ସଂସ୍କାରୀ। ଆମ ଆପଣଙ୍କ ମତରେ ସଂସ୍କାରୀ କୋଉ ବୋହୂ? କୋଉ ବଧୂଟି ସଂସ୍କାରୀ ହେଇଥାଏ? ମାନେ ଭଲ ସଂସ୍କରୀ ବହୁଟ, ମାନେ
। କହିଲ ସେହି ବୋହୂଟି ସଂସ୍କାରୀ।
ଆଜ୍ଞା।ମାନେ ଆପଣଙ୍କ ମତରେ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
ମାନେ ଆଜ୍ଞା। ମୋ ମତରେ ବି ସେଇ ଆ ହାତେ ଓଢ଼ଣା ଦେଇକି ବି ଯଦି ଆମେ ମାନେ କାହାକୁ ମାନେ ଖରାପ ବ୍ୟବହାର କରୁଥିବା, କାହା ମନ କଥା ବୁଝିପାରୁ ନଥିବା, କିଛି ଲାଭ ନାହିଁ।
ନା।
ଆଜ୍ଞା। ଆଉ ଆପଣ ଯୋଉ ମାନେ କୋଉଟାକୁ ବିଶ୍ଵାସ କରନ୍ତି? ଆମେ ଯୋଉ ମାନେ କହିବା ଆମେ ବହୁତ ମାନେ ମନରେ ସମସ୍ତଙ୍କ ପ୍ରତି ରାଗ, ହିଂସା ରଖି ଏମିତି ଲୋକ ଦେଖାଣିଆ ଉପାସ ବ୍ରତ କରିକି ଆ ମାନେ ଆମେ ଠାକୁରଙ୍କୁ ସେଇଥିରେ ଖୁସି କରିପାରିବା
ନାଁ ନାଁ।
ଉପାସ ବ୍ରତ ନ କରିକି ବି କିନ୍ତୁ ମନରେ ସମସ୍ତଙ୍କ ପ୍ରତି ଭଲ ପାଇବା ରଖିଥିବା କାହାର ଆମେ
ଉପାସ ବ୍ରତ ଉ ଉପାସ ରହି କିଛି ଲାଭ ନାହିଁ।ଠାକୁରଙ୍କ ପ୍ରତି ଭକ୍ତି ନାହିଁ ଖାଲି ଉପରେ ଦେଲେ କିଛି ଲାଭ ନାହିଁ। ଆମ ମନକୁ ଯଦି ଆମେ ଗଟେ ଠାକୁରଙ୍କୁ ଭକ୍ତି କି ଧର କରିବ କରିବେ।ଆମ ନକରିବେ ଜବରଦସ୍ତ ଜଣେ କହିବ ଯେମିତି ଜବର ଦସ୍ତିଆ କଲେ ସେଥିରେ କଣ କିଛି ମୂଲ୍ୟ ଥାଏ।
ଆଜ୍ଞା।ଆଉ ଆଉ ଗୋଟେ କୋଶ୍ଚିନ ଆଉ ଗୋଟେ ପ୍ରଶ୍ନ ମୋ ମନରେ ଅଛି।ଆମର ଯୋଉ ମାନେ କୁହନ୍ତି ଆମିଷ ଭକ୍ଷଣ ଆଉ ନି ନିରାମିଷ ପାଣି ଯେଉଁ କୁହନ୍ତି ।ଆପଣଙ୍କ ମତରେ କେଉଁଟା ଠିକ୍? ଯେଉଁମାନେ ଆମିଷ ଖାଉଛନ୍ତି ସେମାନେ ଭୁଲ ନା ଯୋଉମାନେ ନିରାମିଷ ଖାଉଛନ୍ତି ସେମାନେ ଠିକ୍। ମାନେ ଆପଣଙ୍କ ମତରେ କୋଉଟା ଠିକ? ମାନେ ସତରେ କଣ ଆମେ ଆମିଷ ଛାଡିଦେଲେ ପୁରା ପୁଣ୍ୟ ବତୀ ଲୋକ ହେଇଯିବା। ପୁଣ୍ୟମାନ ଲୋକ।
ନା।
ଆଜ୍ଞା। ଆପଣଙ୍କ ମତରେ କଣ?
କଥ କଥାରେ ତ କହନ୍ତି ଭଗବାନ ସବୁବେଳେ ଆମ ଆ ରେ ଅଛନ୍ତି।ସେଟା ଯଦି ଆମକୁ ସେ ବାଟ ସବୁଥିରେ ବାଟ ଦେଖଉଛନ୍ତି।ସିଏ ଖାଇବାକୁ ବାଟ ଦେଖାଉଛନ୍ତି ସେଥିପାଇଁ ଆମେ କର୍ମ ଠିକ୍ କରିବା। ଖାଦ୍ୟ ଖାଇଲେ କିଛି ଅସୁବିଧା ନାହିଁ।
ଆଜ୍ଞା ଆଜ୍ଞା। ମୁଁ ତ ସେଥିପାଇଁ ମାନେ ଶୁଣିଛି ଯେ ଯ ଯଦି ଉପାସ ବ୍ରତରେ ଆମକୁ ପୁଣ୍ୟ ମିଳିଯାଏ ଏଇଟା ଯଦି ସତ ହେଇଥାଏ।ତାହେଲେ ଯଉମାନେ ଖା ଇବାକୁ ପାଉନାହାନ୍ତି ଦିନ ଦିନ ଧରି ଉପାସ ରହୁଛନ୍ତି ଯୋଉ ଭିକାରୀ ମାନେ ହୁଅନ୍ତୁ କି ବହୁତ ଗରିବ ଲୋକ ସେମାନେ ତ ଆଜି କୋଉଠି ପହଞ୍ଚିଥାନ୍ତେ। ଭଗବାନଙ୍କ ପାଦ ତଳେ ସେମାନେ ରହିଯାଇଥାନ୍ତେ।କାହିଁକିନା ସେମାନେ ବି ତ ଉପାସ ରହୁଛନ୍ତି।ମୁଁ ମୋ ମତରେ ବି ସେଇଆ ଆପଣଙ୍କ ମତରେ ମୋର ସହମତି ବହୁତ ଅଛି।ଯେ ମନ ଟା ଆମର ନିର୍ମଳ ଥିବା ଦରକାର। ପବିତ୍ର ଥିବା ଦରକାର। ଖାଦ୍ୟରେ କିଛି ନାହିଁ।ଖାଦ୍ୟଟା ଆମେ କେବଳ ପେଟକୁ ଖାଉଚେ। ଆମ ମନଟା ତାାକୁ ଆମେ ସୁନ୍ଦର କରିବା ଦରକାରେ।
ଜବର ଦସ୍ତି ଆମେ କହିବା ଆମ ସକାଳ ଅଟୋରେ ଯଦି ନା
ତାପରେ ଆଉ ଗୋଟେ କଥା ଅ ଆଜ୍ଞା। ଆଉ ଗୋଟେଏ କଥା ଆଉ ଆମେ କହୁଛେ କି ମାନେ ଆମିଷ ଆମେ ଏଇ ବାରରେ ଖାଉନେ ସେଇ ବାରରେ ଖାଉନେ ଏମିତି ତ କହିଲେ ସବୁ ବାରରେ ଭଗବାନ ଅ ଯୋଉ ଆମେ ବୁଧବାର ବି କହୁଛେ ଖାଉନେ ବୁଧବାରେ ବି ତାରିଣୀ ମା ଅଛନ୍ତି ରବିବାରେ ବି ଆମର ସେ ଜୀବନ୍ତ ଠାକୁର ସୂର୍ଯ୍ୟ ନାରାୟଣ ସିଏ ଅଛନ୍ତି ଶୁକ୍ରବାର ଆମର ସନ୍ତୋଷୀ ମା ଅଛନ୍ତି ତାହେଲେ ଲୋକମାନେ ମାନେ ଏଇଟା କଣ ମାନେ ଠିକ କରୁଛନ୍ତି ନା ଭୁଲ କରୁଛନ୍ତି ଖଲେ ବାର ଆଡୁ ଆମେ ସୋମବାର ଖାଇବୁନୁ ଗୁରୁବାର ଖାଇବୁନୁ କିନ୍ତୁ ଆଉ ସବୁ ବାରରେ ଖାଉଛନ୍ତି ଏଇଟା
ମୁଁ ଟିକେ ସ୍ତ୍ରୀ ଲୋକ ଟିକେ ବା
ଆଜ୍ଞା ଆଜ୍ଞା ମାନେ କଣ କହିଲ ଆମ ସ୍ତ୍ରୀ ଲୋକଙ୍କ ପାଇଁ ଯେତେବେଳେ ଗୁରୁବାରଟିେ ଆସେ ଆମର ଆତ୍ମା ଡାକେନି ଖାଇବା ପାଇଁ। ଆଚ୍ଛା ଆଉ ସୋମବାର ମଙ୍ଗଳବାର ଆସିଲେ ବି ଆତ୍ମା ଡାକେନି ଆଜ୍ଞା। ତାହେଲେ ଏଇଥିରୁ ବୁଝା ପଡୁଛି ଆମ ଆତ୍ମା ଯୋଉଟା କହୁଛି ଆମେ ସେଇଟା କରିବା କିଛି ଜବରଦ ଲୋକ ଦେଖାଣିଆ ଆମର କିଛି କରିବା ଠିକ ନୁହେଁ। ଆମେ ଆତ୍ମା ଡାକୁଛିେ ଆମେ ଏଇବାର ଆଇଁଷ ଖାଇବା ଆଜ୍ଞା। ଆତ୍ମା ଡାକୁଛି ତ ଆମର ଆଇଁଷ ଖାଇବାକୁ ଆମେ ତାକୁ ଛାଡିକି କିଛି ଲାଭ ନାହିଁ। ଆଉ ଯୋଉ କହୁଛନ୍ତି ଜୀବ ହତ୍ୟା ଜୀବନ ତ ସବୁଥିରେ ଅଛି। ଗୋଟେ ଗଛର ବି ଯିବ ଅଛି ହଁ। ଏ ଆଜ୍ଞା।
ସେ
ଆଜ୍ଞା ଏଇଆା ସେମାନେ ଶବ୍ଦ କରୁଛନ୍ତି କିନ୍ତୁ ବୃକ୍ଷ ମାନେ ଶବ୍ଦ କରନ୍ତିନି। ଛେଳି ଛେଳିଟି କି କୁକୁଡ଼ାଟି ଶବ୍ଦ କରୁଛନ୍ତି କିନ୍ତୁ ମାଛ ଶବ୍ଦ କରନ୍ତିନି କି ଗଛ ବୁଛ ଶବ୍ଦ କରନ୍ତିନି।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
ଆଜ୍ଞା।
ମନ
ଆଛା ଆପଣଙ୍କ ମତରେ ମାନେ ସତରେ କଣ ଆମେ ଯୋଉ ଫଟୋ ଆଚ୍ଛା ଆମର ତ ସମୟ ହେଇଗଲାଣି ପାଖାପାଖି ଆମେ ଏବେ ଆମ ବାର୍ତ୍ତା ଟିକ ସମାପ୍ତ କରିବା ଆପଣ ଆଉ ଜଣଙ୍କ ସହିତ ଥରେ କଥା ହେଇ ତାଙ୍କୁ ବି କହିବେ ସି ଆପଣଙ୍କ ସହିତ ଥରେ କଥା ହେଇଯିବେ ମୋ ସହିତ ଥରେ କଥା ହେଇଯିବେ। ବାର୍ତ୍ତାଳାପ କରିବେ ଆଉ ଏବେ ଆମେ ଏଇ ମାନେ ବାର୍ତ୍ତାଟିକୁ ସମାପ୍ତ କରିବାର ସମୟ ଆସିଯାଇଛି। ଆମେ ଆଉ ଥରେ ବହୁତ ଭଲ ଭଲ ବିଷୟ ବସ୍ତୁ ଆଣିକି ସେ ବିଷୟରେ ଆମେ ଆଲୋଚନା କରିବା ବହୁତ ଭଲ ଭଲ କଥା ଆଣିବା ଆମ ମନରେ ଯେ ଯେତିକି ଦ୍ଵନ୍ଦ ଯେତିକି ସବୁ ପ୍ରଶ୍ନ ଉଙ୍କି ମାରୁଛି ଯେତିକି ଦ୍ଵନ୍ଦ୍ୱ ଅଛି ଆମେ ସେ ସବୁକୁ ଆଣିକି ଆଲୋଚନା କରିବା। ଆଛା ମୁଁ କଥା ତିକୁ ଏଇଠି ସମାପ୍ତ କରୁଛି। ହଁ।